ହାଲୋ।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ କେମିତି ଅଛନ୍ତି?
ବୋହୁତ ଭଲରେ ଅଛି ଆପଣ?
ମୁଁ ଏଇ ପକୁୋଡ଼ି ପକୁଡ଼ି ଖାଇକି ଟିକେ ବସିଛି ଆଉ ରୁଟି ଫୁଟି କରିନି କରିବି। ନୋ ଟା ଆଳକୁ ଆଉ
ଓହୋ।
ଆଉ ସନ୍ଧ୍ୟାବେଳେ କଣ ଖାଇଥିଲେ
ସନ୍ଧ୍ୟାବେଳେ
ହଁ ଏଇଠି ଅଛି
ମି ଓହୋ
ଓହୋ ବର୍ଷା ହଉଛି ନା?
ଆଜ୍ଞା ବହୁତ ଜୋର ହଉଥିଲା ଏବେ କମିଛି
ଓ ଇଆଡ଼େ ବି ସେମ୍ ଆମର ଭୁବନ ଢେଙ୍କାନାଳ
ଓହୋ।
ଯାଆଁଳ ଭୁବନ ଆପଣ କୁଆଡେ
ଓହୋ ଆମେ ଜାରକା
ଆପଣ କୋଉ
ଯାଜପୁର୍।
ହଁ ମୁଁ ଜାଣିଛି ଆମର ବାପର ବା ଯାଜପୁର୍ ଟାଉନ୍।
ଓଁ ହୋ।
ଜାଣିଛି ଜାଣିଛି ଗୁଆଖିଆରେ ବି ମୋ ଭଉଣୀ ଗୋଟେ ବି ବାହା ହେଇଛି ଜାର୍କା ଯାଇଛି। ମୋ ଭଉଣୀ ଘରୁକୁ ଯାଇଥଥିନି ତ ଜାର୍କା ବଜାର ଯାଇଥିନି ଡ୍ରେସ୍ ପାଇଁ।
ହଁ ହୋ ଆପଣ ଆସିଛନ୍ତି ତାହେଲେ ଅମ ମାର୍କେଟ
ହଁ ଜାର୍କା ହରିପୁର ସେଇଠି
ହଁ ହଁ ହରିପୁରୁ ଆଜ୍ଞା।
ଆଉ କଣ ଖାଇଛନ୍ତି ଆପଣ?
ହଁ ଏଇ ପକୁଡ଼ି କରିଥିଲି ଆଜି ମୁଁ ପାଗ ଟିକେ ଦେଇଛି ଆଜି
ପାଗ ଯେମିତି ହଉଛି ବର୍ଷା ସମସ୍ତଙ୍କୁ
ହଁ ହଁ ଖାଇ ଦେଇ ପାମ୍ପଡ଼ ପୋକୁଡ଼ି ଏଇ ବସି ଆଉ ମୁ କହିନୀ
ଆଚ୍ଛା ବ
ହଁ ସେଇଟା ଖାଇନି ବି ତେଲ ଜିନିଷ ଦେହ ପାଇଁ ବି ଭାରି କ୍ଷତିକାରକ ଇଚ୍ଛା ହଉଛି ଟିକେ ଖାଇ
ହଁ ମୁଁ ବା କାଲି ଖାଇକି ମୋ ଦେହ ଏତେ ଜୋର ସିରିଅସ ହେଇଯାଇଥିଲା। ମୁଁ ଆଉ ଶୋଇପାରିନି ବସି ମାନେ ମାନେ ଏମିତି ହେଲା ଯେ ମୁଁ କହିଲି ମୁଁ ଏଠି ଗଳି ପଡି଼ବି ଆଉ ଠିଆ ହେଇପାରିଲିନି ଗୋଡ଼ ହାତ ଥରିଲା
ଗ୍ୟାସ୍ ହେଇଗଲା
ଆଜ୍ଞା ବହୁତ ପୁରା ଗ୍ଯାସ୍ ପୁରା ଦିଟା ଆଳୁ ଚିପ୍ସ ଖାଇଛି ଦିଟା ରୁ ଅଧିକ ଖାଇନି।
ଗ୍ୟାସ ହେଇଯିବ ବେଳେ ବେଳେ ଯାଏନି ଦେହରେ।
ହଁ
ଅଚିଲି କିଣିକି ଆଣି ହଜବେଣ୍ଡ କହୁଥିଲେ କିଣିକି ଆଣି ଦୋକାନରୁୁ ମୁଁ କହିଲି ନା ହେଡା଼ କିଣା ଗୁଡା଼ କାଲି ଆଣିଥିଲେ ବରା ସିଙ୍ଗଡା଼ ମୁଁ କହିନି ନା ଟିକେ ଇଚ୍ଛା ହେଉଛି ପକୁଡ଼ି ବହୁତ୍ ଦିନି ହେଲା ଖାଇନି ଘରେ ଛାଣିକି ଖାଇଲି।
ଆଉ ଆପଣଙ୍କ ଝିଅ ମାନେ କଣ ପଢୁଛି। ପଢ଼ାପଢ଼ି କରୁଛେ ନା ଛୋଟ?
ଏ ନର୍ସରୀ ଆଉ ନର୍ସରୀ ଭୁବନ ଟା ଟିକେ ଦୂର ବୋଲି ଆର ବର୍ଷ ଏଲ କେଜିି ରେ ଲେ ଖେଇବି ଆଉ ଏ ବର୍ଷ ପଢ଼ୁଉଚି ଟ୍ୟୁଉସନ୍ ଫିଉସନ୍ ଦଉଛି ଆଉ।
ଛୋଟ ଛୁଆ ଏଇତ ବାଟ ହେଇଯାଉଛି।
ହଁ। ମୁଁ ପା ହେଇ ମୋ ସାନ ଭାଇକୁ ପଢ଼ଉଥିଲି।
ଆପଣ ମୋତେ ଅନମ୍ୟାରେଡ଼ ମ୍ୟାରେଡ଼ କରୁନାହାନ୍ତି।
ନାଇଁ ନାଇଁ ମୁଁ ଏବେ ହେଇ ପ୍ଲସ ଥ୍ରୀ ମୋର ଗ୍ରା ଗାଜେ ସନ୍ କମ୍ପ୍ଲିଟ୍ ହେଇକି ପିଜି କରୁଚି ଆଜ୍ଞା।
ଓହୋ ସାନ ଭାଇଟିିଏ ଅଛି ପଢ଼ାପଢ଼ି କରୁ
ହଁ ସାନ ଭାଇ ମାନେ ମୋ ତ ମୋ ଭଉଣୀ ଯିଏ ସିଏ ପଢ଼ୁଛି ପ୍ଲସ୍ ଥ୍ରୀ ତାର ହେଲା ମୋ ଦାଦାଙ୍କର ପୁଅ ଆମର ଜଏଣ୍ଟ ଫ୍ୟାମିଲି ତ ତ ମିଶିକି ଅଛୁ। ସେ ଏକା ପଢ଼ି କରୁଛି ମୋ ପାଖରେ ଆସେ
ହଁ। ହଁ ଆଉ ସେଠି ଜାରକାରେ କଣ ସବୁ ମନ୍ଦିର ଫନ୍ଦିର ତ ମୁଁ ଜାଣନି ସେଠି କଣ ସବୁ ଗାଁରେ ସବୁ ମନ୍ଦିର ଫନ୍ଦିର?
ଜାରକା ରେ ଆମ ଗାଁ ରେ ଏଠି ଅମରସରୀ ମନ୍ଦିର। ଆଉ ଏଇଠି ପାଖରେ ଭାଲୁ ଖାଇ ତ ଜାଣିଥିବେ?
ନା ସିଆଡ଼େ ଆଉ ଯଉ ଦେଇ ଘର ଯୋଉ ଗାଁ ରେ କୁଆଖିଆରେ ସିଆଡ଼େ କଣ ଭାଲଶୁଣି ନା କଣ ଗୋଟେ କୁହନ୍।
ଉଁ ହୁ ଆମ ଡ଼ାରେ ଭାଲୁ ଖାଇ। ସେଠି ଜଗନ୍ନାଥ ମନ୍ଦିର ଆଉ ଆ ଶୁଣିଛନ୍ତି ଗୋଖନେଶ୍ଵର?
ଗୋଖନାସ ଶୁଣିଛି ହଁ।
ହଁ ଗୋଖନେଶ୍ଵର ମନ୍ଦିର ଆଉ। ଆଉ ଅଛି ଏଠି ରାଧାକୃଷ୍ଣ ମନ୍ଦିର ଏବେ ଏବେ ଆଉ ଚଣ୍ଡିଖୋଲରେ ଏବେ ନୂଆ ହେଇଛି ଜାଣିଛନ୍ତି ନା ଜଗନ୍ନାଥ ମନ୍ଦିର ପୁରା ପୁରୀ ଭଳିଆ। ହଁ।
ଉଁ ଜଉ ସେକେଣ୍ଡ ପୁରୀ ପୂଜନ୍ତ।
ଆଜ୍ଞା।
ମାତାରେ ହେଆ କଣ କହୁଛନ୍ତି ସେକେଣ୍ଡ ପୁରୀ ନା କଣ କହୁଛନ୍ତି ବା।
ହଁ ମିନି ଯେମତି ମିନି କେଦାରନାଥ ଏଇଟି ଗୋଟେ ହେଇଚି। ସେମତି ମିନି ଜଗନ୍ନାଥ ମନ୍ଦିର।
ଓହୋ ସବୁଆଡ଼େ ଏ ତ ସବୁଆଡ଼େ ମନ୍ଦିର ଫନ୍ଦିର ସବୁଆଡ଼େ ଏଥର। ବେଶୀ କରି ହେଇଗଲାଣି ସବୁ ନା?
ହଁ ମିନି କେଦାରନାଥ ଆସିଛନ୍ତି କେବେ ବୁଲିବାକୁ?
ନାଁ ମୁ ଯାଇନି। ଯାଇନି ମୁଁ ତ ଇଆଡ଼େ ବାଆ ହେଇଗଲି ଏତେ ବାଟକୁ ଆଉ।
ଆପଣ ଘର କୋଉଠି ପ୍ରପର ଘର?
ପ୍ରପର ଯାଜପୁର ଟାଉନ ଆମର ଗାଁ ହଉଚି ଦି କିଲୋମିଟର ଆଉ। ଯାଜପୁର ଟାଉନ ବିରଜା କ୍ଷେତ୍ର।
ଆଜ୍ଞା ହଁ ଆଜ୍ଞା ଆଜ୍ଞା ଯାଇଛି।
ହଁ।
ଯାଜପୁର ଟାଉନ ଗାଁ ଭିତରକୁ ବି ମୁଁ ବଡ଼ କୋଉ ଗାଁ ନାଁ ମନେ ନାହିଁ କିନ୍ତୁ ମୋ ବଡ ଭିତର ବାପ ଘର।
କଣ ଗାଁ ନାଁ ଟା ମନେ ନଥିବ।
ହଁ ଗାଁ ନାଁ ଟା ମନେ ନହେଲେ କହିଥାନ୍ତି ଆପଣ ଆଉ କଣ ଆସନ୍ତି ନା ଏଡେ ବୁଲିବାକୁ ଆପଣଙ୍କ ଭଉଣୀଙ୍କ ଘରକୁ?
ହଁ ଭଉଣୀ ଯାଏ। ଏ ଯଉ ଗଣେଶ ପୂଜା ଟାଇମରେ ତାଙ୍କର ଗଣେଶ ପୂଜା କରନ୍ତି। ସିଆଡେ ତ ସବୁ ଗଣେଶ ପୂଜା ଏଠି ଗଜଲକ୍ଷ୍ମୀ ପୂଜା ଫେମସ୍ ଆଉ ଆଉ ଏଠି ଦୁର୍ଗା ପୂଜାଟା ବି ଏଠି ଭୁବନେ ଭଲ ହୁଏ। ଦୁର୍ଗା ଅପାସ। ହଁ ଦୁର୍ଗା ଅପାସ କରେ ଯେହେତୁ ଯାଏ ପୂଜା କରିଆକୁ।
ଦୁର୍ଗା ଉପାସ ମାନେ?
ଦୁର୍ଗା ଓଷା କରନ୍ତିନି।
ହଁ ଆମ ଆଡେ ଏଇ କେହି କରନ୍ତିନି। ମୁଁ ଜାଣେନି ଠିକ ଓଷା ମାନେ ଉପାସରେ ରୁହନ୍ତି?
ହଁ ପୁରା ଯେମିତି ଏ ଯୋଉ ଜାଗର ଜାଗରେ ଉଷା କରନ୍ତିନି।
ହଁ।
ସେମତି। ଜାଗରେ କିଏ ଦିନରେ ପାଦୁଆ ପାଇକି ପଣା ପିଇ ଦିଅନ୍ତି। ନହେଲେ କିଏ ଉଁ ରାତିରେ ମହାଦୀପ ଉଠିନେ ଆଉ ଝିଅ ବେଳେ ମହାଦୀପ ଉଠିନେ ଆମେ
ସେଇଆ କରେ ମହାଦୀପ ଉଠି ସାରିଲା ପରେ ହିଁ
ନା ନା ମହାଦୀପ ଠିନେ ଏଁ ମୁଁ ହଉଛି ସେଇଟି ଦୀପ ଜାଳେ। ମନ୍ଦିରରେ କିଛି ଖିଆ କି ନାହିଁ? ଆମ ଗାଁ ସାରା ସବୁ ଜାଳନ
ଆମର ଏଠି ଅରୁଆ ଖାଇଦିଅନ୍ତି ଜାଣିଛ ନା ଆମର ଏଠି କଣ କରିବେ ନା ଆମେ ଫାଷ୍ଟ ଛୋଟବେଳୁଥିଲୁ ଜାଣିନଥିଲୁ ଉପାସ କରିକି ଯାଇ ଅରୁଆ ଖାଇ ଦେଇଥିଲୁ ତାପରେ ଏବେ ଜାଣିଲୁ ଯେ କି ଅଧା ଅଧା ଜାଗାରେ ରାତି ସାରା ବସିକି ଦୀପ ଜାଳନ୍ତି ଆମେ ତ ଠି ଦୀପ ଜାଳି ପାରିବୁନୁ କାହିଁ ଅରୁଆ ଘରେ ଯାଇକି କିଛି ଫଳମୂଳ ଖାଇକି ଥଣ୍ଡା ପିଇକି ଶୋଇପଡି
ଫଳମୂଳ ଇଏ ଖାଇବା ଭଲ। ଆମେ ଯୋଉ ଉପାସକରି ଯଉ ଖାଉଛୁ ଅରୁଆ ଟା ଇଏ ଠିକ ନୁହଁ।
ସେଇପା ଅରୁଆ ହିଁ ଖାଆନ୍ତିନି ଲାଭ କଣ ଏତେ ସହମ କରିକି।
ଆମେ ସେଇଠି ଭୋଗ ପାଇ ଦଉ ସେ ଯଉ ଭୋଗ ଟିକେ ହୁଏ ଭସଣ। ରାତି ସେଇଠି ଟିକେ ପାଇ ଦେଇକି ତାପରେ ଦୀପ ଜାଗା ଜାଳି ବସୁ ସକାଳ ପର୍ଯ୍ୟନ୍ତ ଆଉ। ଆଉ ସଉ ସ୍ତ୍ରୀ ଲୋ ଆଉ ଜ ସ୍ତ୍ରୀ ଲୋକମାନେ ଯାଇଥିବେ ସେ ତାଙ୍କ ସବୁ ଶୋଇବେ। ଆମେ ଝିଅ ଯେତିକି ଯାଇଥିବୁ କହି ମଦିପୁରେ ଚେଇ ଦେବେ। ଆମେ ତାଙ୍କ ଦୀପକୁ ଚେଇବୁ ସେ ତାଙ୍କ ଶୋଇବେ ଗପ ସପ ହେବେ।
ଓହୋ ଆମର ଟିକେ ଯାଆନ୍ତିନି ନହେଲେ ଆମେ ବି ଇଚ୍ଛା ଅଛ ଛି ଆମର ଯିବାର କି ର ରାତି ଯାକେ ଦୀପ ଜାଳିବାର।
ବର୍ଷେ ଜାଳନ୍ତୁ, ବର୍ଷେ ଜାଳନ୍ତୁ ଭଲ। ତାପ ଦି ବର୍ଷ ହଁ ମୋର ଦି ବର୍ଷ ପୁରା ଅସୁବିଧା ହେଇଗଲା ଯେ ମୁଁ ପୁରା କାନ୍ଦି ପକେଇନି। ସେଉଠୁ ମୋ ପାଇଁ ମୋ ବୋଉ ଯାଇକି ବସିଲା ତା ତୁ ମନ୍ଦ କରନା ମୁଁ ଯାଇକି ଜାଳିିନି। ଅଉ ଜାଳୁଚି ଆଉ ଆଜି ପର୍ଯ୍ୟନ୍ତ ଜାଳୁଚି ସେ। ଏ ଅସୁବିଧା ହେଇଗଲା ଆଉ। ମୁଁ ଏଇଠି ଉ ଉ ଓଷା କରେ। ଆଉ ପଣା ହଣା ଏଠି ପିଇ ଦିଏ ଆସି ପୂଜା କରିକି। ପାଧୁକା ପାଇକି ପିଇଦିଏ।
ହଁ।
ଆଉ ଯଉଁ ସଂସ୍କାର କଲା ଭିତରେ ଇଏ ଛୁଆ ପିଲା ତାଙ୍କୁ ସବୁ ରୋଷେଇବାସ କରିକି ଦବୁ। ଆଉ ମୋରି ପ୍ରେସର୍ ଟିକେ ଲୋ। ଆଉ ମୁଁ ରହି ପାରୁନି ଆଉ ଉପାସ ମୋତେ ମୁଣ୍ଡ ବୁଲେଇଲା ଖାଲି ମୁଁ ମନ୍ଦିର ଯାଉ ଯାଉ ମୋର ମୁଣ୍ଡ ବୁଲେଇଲାଣି।
ହଁ ମୁଁ ବଡମ୍ ବି ସେଇଆ ଉଷା କରିଥିଲି ଆଗରୁ ଏବେ ବାହା ହେଇଗଲା ବି କରୁଥିଲେ ତାପରେ ଏବେ ଦେହ ପୁରା ତାଙ୍କର ଜୋର ଖରାପ ହେଇଗଲା ତ ମେଡିସିନ ବି ପିି ପି ପି ମେଡିସିନ। ସବୁ ଖାଇବେ ଆଉ କିଛି ଓଷା ଏପର୍ଯ୍ୟନ୍ତ କର କରିପାରୁନାହାନ୍ତି ଆଉ ସବୁ ଓଷା ଉପାସ ସେ କରନ୍ତି।
ହଁ ଝିଅ ବେଳେ ତ ସବୁ କରେ ମୁଁ ମାଘ ମାସ ସୋମବାରେ ପୁରା ମାସେ। ସିଏ କରେ ସବୁ ଉପାସ କରେ। ଆଉ ଏଇନା କିଛି ବି କରିପାରୁନି। ଏଇ ଛୁଆ ପିଲା ହେଲାଣି ଆଉ। ଦାୟିତ୍ୱ ବଢିଯାଉଚି।
ଛେରେ ହଁ ଆମେ ଏଇନା ଆମର କିଛି କାମ ହୋଇନାହିଁ। ଓଷା କରିବୁ ଗୋଟେ ମୁଣ୍ଡରେ ଅଛି ଓଷା। ସଇଲେ ଏବେ ଓଷା କରିବୁ ଆଉ। ସମସ୍ତେ ବାହା ହେଇସାରିଲା ପରେ ଆଉ କାହାର ବି କିଛି ବି କରିପାରୁନାହାନ୍ତି।
ଟାଇମି ହଉନି ଏଠି ତାପରେ ଆମର ଏଠି ଶାଶୁ ଘରେ ବହୁତ୍ ବଡ ଘରଟେ ଆମ ଦେଢ଼ଶୁର ଦିଜଣ ଯା ସବୁ ବାହାରେ
ହୁଁ।
ପୁରା ଘର ବଡ଼ଟେ ତାକୁ ଖରକ ପୁରା ଦି ଟାଇମ୍ ଖରକି ତାକୁ ପୋଛ। ଏଇ ସବୁ ଟାଇମ ହେଇଯାଉଚି ସେ ସବୁ ବାହାରେ ଅଛନ୍ତି।
ହଁ ମୋର ପା ବ୍ଲଡ଼୍ ପ୍ରେସର ଲୋ। ମୋର କାଲିକି ତ ମୁଣ୍ଡ ବୁଲଉଥିଲା ମୁଁ ଲେମ୍ବାପାଣି ହରିକା ପିଲି। ଏମିତି ହେଇଯାଉଚି ବେଳେବେଳେ।
ଆପଣ ହସ୍ପିଟାଲ ଯାଇକି ଦେଖଉନାହାନ୍ତି ଚେକ୍ଅପ୍ କରୁନାହାନ୍ତି ମାସକୁ ମାସ। ମେଡିସିନ୍ ଖାଉନାହାନ୍ତି।
ନା ମୁଁ ଜମା ଚେକ୍ଅପ୍ କରିନି ଦେଖିଆ ଏଥର। ଆଉ କଉଥିଲି ହଜବେଣ୍ଡ ଙ୍କୁ ଚେକପ୍ ଟିକିଏ କରିବି ମୁଣ୍ଡ ବୁଲଉଚି ମଝିରେ ମଝିରେ। ରୋଷେଇ କରିପାରିବିନି। ରୋଷେଇ ଘରେ ମୁଣ୍ଡ ବୁଲେଇବ ଶୋଇ ବି ନା
ହଉ ଠିକ୍ ଅଛି ମୁଁ ପରେ ଫୋନ୍ କରୁଚି ଆପଣଙ୍କୁ ଆଉ।
ଆ ଠିକ୍ ଅଛି ଠିକ୍ ଅଛି। ଆପଣଙ୍କ ସାଙ୍ଗେ କଥା ହେଇକି ଭଲ ଲାଗିଲା ଧନ୍ୟବାଦ।